ଆଉ କଣ କରୁଥିଲ? ହଁ ଏ ବର୍ଷ ଆଉ ଆଜି କଣ ତରକାରୀ କଣ?
ଆଜି ଆଳୁ ମଟର ତରକାରୀ।
ଭଲ କାଲି ପିଠା ଆଇଥିଲା ଥିଲା ନା
ହଁ ବାକି ହଷ୍ଟେଲରେ ରୋ କରି ହଉନି ଆଉ।
ତଥାପି ସମସ୍ତେ ମିଶିକିନା କରିଥାନ୍ତ ନେଇଥାନ୍ତ
ହଁ। ଟିକେ ସତସଂ ମନ୍ଦିର ଯାଇଥିଲି ତ ଲେଟ ହେଇଗଲା ଭାତ କରିବାକୁ ଆଉ।
କେତେବେଳେ ଯାଇଥିଲ? ହ୍ୟାଲୋ।
ହଁ ଆଉ କଣ କୁହ?
ମୁଁ କହିଲି ଯୋଉ ସବୁ ରୋଷେଇ ବାସ ସରିିଲାଣି ବଧେ ନା ବସେଇଛ?
ନାହିଁ ଆଜି ଟିକେ ସତସଙ୍ଗ ମନ୍ଦିର ଯାଇଥିଲି ଯେ ଟିକେ ଲେଟ୍ ହେଇଗଲା ତ।
ହଁ ଆଉ ଯୋଉ ଯିବ କେବେ ଘରକୁ କେବେ ଯିବ?
ମୁଁ ପର ଦିନ ଆଡକୁ ଭାବୁଛି ଯିବି।
କା ଆଜି ପଳେଇଥିଲେ ବିନା ପିଠା ପଣା ଖାଇଥାନ୍ତ ଆଉ ପହର ଦିନ ଗଲେ ଆଉ ହୁଁ ହବ ନା ପହର ଦିନ ଗଲେ ଆଉ
ଅ ହଁ ନାଇଁ ଏଗଜାମ ଅସି ସେଇ ଟେନ ସନରେ ଯାଇ ହୋଉନି ଆମ ରୁମ ର କେହି ଯାଉନାହାନ୍ତି ମୁଁ ଯାଉଛି ଯିବି ନା ନାଇଁ ଭାବି ଚିନ୍ତି ହେଇକି ଭାବୁଛି ଯିବି ମତେ ଲାଜ ଲାଗୁଛି।
ଲାଜ କାହିଁକି ଲାଗିବ ଆରେ ଘରକୁ ଯିବ ଲାଜ କାହିଁକି ଲାଗିବ ରଜ ଟିକେ ବୁଲି ଦେଇକି ପଳେଇ ଆସିବ ଦି ଦିନ ରହିକି ନା ପଳେଇ ଆସିବ ଆଉ। ହୁଁ।
ଆଉ ଆଉ ତମେ ଆଜି କଣ କରୁଛ ଏବେ?
ହଁ ଏଇ ଆମର ପାଣି ଆଉଥିଲା ଯେ ପାଣି ରଖୁଥିଲୁ ଲାଇନ କଟିଗଲା ଆଉ ବର୍ଷା ଆଇଲାଣି। ବିଜୁଳି ମାରୁଛି ଜୋରେ ଏପଟେ। ଲାଇନ କଟିଗଲା ହଁ ହଁ ସପ୍ଲାଏ ପାଣି।
ଆଉ କଣ କୁହ ଏଇ ଯୋଉ ସରି।
ଆଉ କଣ ଆମର ତ ଏଇ ଆଣ ବଟା ହେଇକି ରଖା ହେଇଛି ଆଜିଠୁ ମାନେ ପିଠା କରିକି ଯା ରଖିଦବୁ କାଲି
ଓଃ ପୋଡ ପିଠା କି?
ନାଇଁ ନାଇଁ ଏଇ ନର୍ମାଲ ପିଠା କିନ୍ତୁ ଆଜିିକରି ରଖିଦବୁ ଯେହେତୁ ମୋ ଜେଜେଙ୍କର ଯୋଉ ବର୍ଷିକିଆ ଯାଇନି ନା ସେଇଥିପାଇଁ। ବର୍ଷେ ଯାଇ ନା କିଛି ମାନେ ଏପ ପର୍ବପର୍ବାଣୀରେ ମାନେ ପିଠା ପଣା କିଛି ହବନି ତ ଯାହା କରିବ ତା ପୂର୍ବ ଦିନ କରିକି ରଖିଦବ।
ଅ ହ।
ଆଉ ଯାଇଛନ୍ତି ତ ମାମୁଁ। ହଁ ସେଇ ଚକୁଳି ପିଠା ଆଉ ଚକୁଳି ପିଠା ମଟର ଆଳୁ ତରକାରୀ ଆଉ ମାମା ବାପା ଯାଇଛନ୍ତି ବଜାରକୁ ଟିକେ ଆଉ ଇଏ ଆମ ପୁଅର ଡ୍ରେସ୍ ଆଣିବାକୁ।
ତମ ପୁଅ ବି ରଜରେ ଡ୍ରେସ ପିନ୍ଧେ ନୂଆ ଡ୍ରେସ?
ମୁଁ ଆଇଁଲି ବୋଲି ସିଏ ତାର ତାର ଜିଦି ମୋ ପାଇଁ ଯଦି ନ ଆଣିବ ତାକୁ ବି ପିନ୍ଧେଇଦେବିନି। ତାଲା ପକେଇକି ମୁଁ ଚାବି ନେଇକି ପ ପଳେଇବି।
ଆରେ ବା। ଆମ ପୁଅ ବି ସେମିତି ଜିଦି କରେ ଯେ ମୁଁ ତା ପାଇଁ ଗୋଟେ ପ୍ୟାଣ୍ଟ ଅର୍ଡର କରିଥିଲି କାଇଁ ଆସିଲାନି ଆଜି ଯାଏ ସିଏ ମତେ ପୁରା ରାଗିକି ନିଆଁ।
ଆଉ ଡେଟ କେତେ ଦେଇଥିଲା?
ଆଜି ଦେଇଥିଲା ମୁଁ ମୋର ତା ପୂର୍ବରୁ ହେଇକି ଦି ହଳ ଡ୍ରେସ ଆସି ଅ ମାନେ ଆସି ସାରିଲାଣି ମୁଁ ଇଏ କରିସାରିଲିଣି ଚି ତାର କିନ୍ତୁ ଆସୁନି ସେ ମୋ ପଛରେ ଇଏ କରିକି
ଇଟା ଏମିତି କେମତି ହେଲା ଡେଟ ତ ଯାହା ଅଡର ଦେଇଥିବ ମାନେ ଡେଟ ଦେଇଥିବ ଗୋଟେ ତା ପୂର୍ବରୁ ପଳେଇ ଆସେ
ହଁ ପା।
ମୁଁ ତ ଏତେଟା ମଗେଇଲିଣି ପୂର୍ବରୁ ସବୁ ପଳେଇ ଯାଉଛି ଯଦି କିଛି ଅଲଗା ଜିନିଷ ହେଇଥିବ ତାହେଲେ ମାନେ ଆସିବ ମାନେଟ ମାନେ ଏବେ ମାନେ ରଜ ଟା ନା ଯଦି ଡ୍ରେସ୍ ଉପର କଣ ମଗାଇଚି ତ ଜଲଦି ଜଲଦି ପଲେଇଆସେ। ହଉନ୍ତୁ। ଲେଟ୍ ହେଲା ଟିକେ ଯଉ ମେସୋ ସେ ଯଉ ଇଏରେ ଟିକେ କମ ଅନ ଯୋଉ ଅଦାଣିଆ ହାଇର ରେ ଯୋଉ ତାଙ୍କର ଯୋଉ ନମ୍ବରଟେ
ହଁ। ହଲୋ ହ୍ୟାଲୋ। ହ୍ୟାଲୋ।
ଆ ତ ଦିନ ମାନ ପୁରା ଯାଇଚି ଅ
ହ୍ୟାଲୋ।
ହଁ ଭୁହ ହଁଉ। ଛି କୁହ।
ମୁଁ କହିଲି ଆଉ ତମର ରଜ ସେମିତି ସେଠିକି କେମିତି ପାଳନ ହୁଏ।
ଏଇ ମହା ଉତ୍ସବ ହବ ବୋଲି ସବୁ ସଜା ସଜା ସାରିଲାଣି ଦୋଳି ପକେଇ ସାରିଲେଣି ଗୋଟେ ଦିଟା ପକେଇଛନ୍ତି କାଲି ଆଡକୁ ଆଉ ଦିଟା ପକେଇଦବେ ନା କଣ ଆଉ। ଖରା ଯେମିତି ହଉ ଆଉ କଣ ସବୁ ଗୁରା ଏକାଥ ହବନି ଆଉ ସେ ଯୋଗୁ ଆଜି ଦି ଦୁଟା ଖଣ୍ଡ ପକେଇ ଦେଇଉଛନ୍ତି କାଲି ଆଉ ଦି ତିନିଟା ଖଣ୍ଡ ପକେଇଦେବେ ଆଉ। ସେତଟା ଚାରଟା ବେଳକୁ ବର୍ଷା ପବନ ବି ପଳେଇ ଆଉଛି। ଆଉ ଏମିତି ଟିକେ ହଉଛି ପୁଣି ସମସ୍ତେ ସେ ଯେଝା ଯେଝା କାମକୁ ଯାଉଛନ୍ତି ।ଆସିଲେ ପୁଣି ଦି ପହର ବେଳକୁ ସମସ୍ତେ ପକେଇବେ ନା ଆଉ ଆଉ ଖରା ବି ଟିକେ ଏପଟେ ଜୋର ହଉଛି ମାନେ ସେଇଆ ଆଉ।
ହ ହୋ।
ହଁ ଆଉ ଇଏ ଦିଦି ତ କହୁଥିଲେ ଜୋତିକା ଦିଦି ତ କହୁଥିଲେ ଗାଁ ରେ ତ ସବୁ ମାନେ ତାଙ୍କର ମାନେ ହେଲାଣି ତାଙ୍କର ସବୁ ମାନେ ଶାଢୀ ପିନ୍ଧିକି କଣ ସବୁ ତାଙ୍କର ଦୋଳି ଖେଳିବେ। ସେମିତି ପ୍ରତିଯୋଗିତା କଣ ଚାଲିଛି ଶାଢୀ ପିନ୍ଧିକି ଖେଳି
ଓହୋ ନାଇଁ ଆମ ଆଡେ ସମସ୍ତେ ଡ୍ରେସ ପିନ୍ଧନ୍ତି।
ଆମ ମତେ ସେ ଡ୍ରେସ ପିନ୍ଧନ୍ତି ସମସ୍ତେ । ତାଙ୍କ ସେପଟେ କଣ ଶାଢୀ ପିନ୍ଧିକି ମାନେ ପ୍ରତିଯୋଗିତା ହବ ଶାଢୀ ପିନ୍ଧିକି କେତେ ଖେଳି ପାରିବ ଦୋଳି ପଟା ଦୋଳି ପୁଣି ।ଆଉ ମାନେ ଏମତି ଯୋଉ ସାଧା ଦୋଳି ପଡିଛି ଯେ କେବଳ ଛୋଟ ଛୁଆ ମାନେ ଯାଇ ଖେଳୁଛନ୍ତି ଆଉ ଫାଙ୍କା ତ ହଉନି ।ଛୋଟ ଛୁଆ ଦିଟା ଦୋଳି ଆଉ ପୁରା ଘେରି ଯାଉଛନ୍ତି ପୁରା ଆଉ ତାଙ୍କ ମଝୀରେ ଆଉ ବଡ ପିଲାଟା ଯାଇକିନା କହିବକି ଆଉ ମା ମତେ ଦେ ମୁଁ ଦୋଳି ଖେଳିବି।
ଅ ହୋ।
ଆଉ ଅଛି ଦିନରେ କଣ ଖାଇଥିଲ। ଦିନ ତ ଆ ଆମରଏଠିଥିଲା ଭାତ ହଁ ହଁ। କଣ ଦିନରେ କଣ ଖାଇଲ? ହଁ ହଁ କୁହ କୁହ।
ଦିନରେ ଭା ଭାତ ଆଉ ଆଳୁ ଭର୍ତ୍ତା ଖାଇଥିଲି।
ଡାଲି କରିନ।
ଡାଲି।
ହଁ।
ନା ପଖାଳ ଥିଲା ଯେ ଆଉ ଡାଲି କରିନି। ଭାତ ଆଉ ଆଳୁ ଭର୍ତା ଖାଇଦେଇଚି।
କାଲି ମୁଣ୍ଡ ଧୋଇବ ପୁଣି ଆଜି ପଖାଳ ଖାଉଛ ଥଣ୍ଡା ଧରିବ ଯେ। ପଖାଳ ଖାଉଚ ଥଣ୍ଡା ପଣ୍ଡା ହବ ପୁଣି କାଇ କାଲି ପୁଣି ମୁଣ୍ଡ ଫୁଣ୍ଡ ଧୋଇବ କି ନାହିଁ।
ନାଇଁ କାଲି ନୁହେଁ ମୁଁ ପରଦିନ ଧୋଇବି।
ଆରେ ତାହାଲେ ରଜରେ ଆଉ ଯୋଉ ଡ୍ରେସ୍ ପୁଣି ଯୋଉ ଫିଟିଂ କଲା ତମ ହେଇ ଯୋଉ ଟେଲର ଥିଲା ହେଇଠି ପାଖରେ।
ନା ମୋ ଡ୍ରେସ ଟା ମାନେ ଠିକ ଅଛି ।ମାନେ ମତେ ହଉଛି।
ପୁରା ଠିକ ସାଇଜ ମଗେଇ ଦେଇଥିଲ ବୋଧେ ନା।
କଣ୍ଟା
ମୁଁ କହିଲି ଠିକ ସାଇଜ ରେ ବୋଧେ ମଗେଇ ଦେଇଥିଲ ନା କଣ ସେଇ ଯୋଗୁ ଆଉ।
ହଁ ମାନେ ପୁରା ପରଫେକ୍ଟ ଅଛି।
ହଁ ଆମର ଏଠି କଣ ମାମା କରିଥିଲା ଭାତ ଆଉ କଣ ଡାଲି ମାନେ କଲରା ଏଥର ମାନେ ଭାଜିଚି ଯେ ମାମା ତାପରେ ଆଉ କଣ କହିଲ ପିତା ଅଧିକ ହେଇଯାଇଚି ଆଉ ସବୁ ତାପରେ ପଛରେ ଭା ସେଥର ଖାଲିଟାରେ ଭାଜିି ଦେଇଥିଲି ମାନେ ପିିତା
ହଁ ହଁ
ଭାତ ଡାଲି ଖାଇଦେଇଚି ଆମ୍ବ ଲଗେଇକି ଆଉ କିଛି ନାହିଁ।
ହୁଁ ହୁଁ। ଆମର ଏମିତି ହେଁ। ମୁଁ ଏବେ ଗଲେ ସେଇ ଦେଖିବା କଣ? କରି ନୂଆ ଡ୍ରେସ୍ ହଁ ମୋ ଭଏସ ଶୁଭୁନି କି
ଆ
ନହିଁ ଆଜି ଆମର ବର୍ଷା ହେଇନି କାଲି ଯୋଉ ବର୍ଷା ହେଇଥିଲା ଟିକେ ଆଜି ସେ ଯୋଉ ଜୋରେ ଗୁଳୁ ଗୁଳିୁ ହଉଚି
ହୁଁ ସେଇୟା ତ ଡାଲି ଆ କାରେ କାଲି ଆଉ ପହରଦିନ ଲଗାତାର କିନା ଚାରିଟା ବେଳକୁ ବର୍ଷା ଆ ଷ୍ଟାର୍ଟ ହେଇଗଲା ଯେ ରାତି ଆଠଟା ସାଢ଼େ ଆଠଟା ଆଜି ହେଇ ବିଜୁଳି ଘଡ଼ଘଡି ମାରୁଚି ଲାଇନ କଟିଗଲା। ଆଉ ବର୍ଷା ଫର୍ଷା ପ କେଇନି କାଇଁ ଖାଲି ସେନ୍ତି ବିଜୁଳି ମାରିକି। ପବନ ଯୋରି ହେଉଛି।
ଭଲ।
ହଁ ପା ବର୍ଷା ପକେଇଦେଲେ ଆଉ ଧୂଳି ଟା ଉଡନ୍ତାନି ଏତେ ପୁଳ କରିକ ଘର ତ। ପୁରା ବାଧି ହେଇଯାଉଛି। ଆ ପାଣି ଆଉଥିଲା ପାଣି ଫାଣି। ସବୁ ବନ୍ଦ ହୋଇଗଲା।
ହୁଁ ହୁଁ ତମର ସପ୍ଲାଏ ପାଣି ଆସିଛି କି।
ହଁ ପା।
ହ।
ପାଣି ବନ୍ଦ ହେଇଗଲା ଆଉ ରୋଷେଇ ଘର ହେ ପେଇଗଲା। ପାଣି ରହିନି ରୋଷେଇ ଘର ପାଇଁକା ପଦା କଣ୍ଡ ହେଚ କଲି ଦେପଦବା ପାଇଁକା
ହ ହୋ
ହଁ
ହଁ
ହଁ ହଉ ମୁଁ ରଖୁଛି ଆଉ ହଁ ହଁ
ହଁ